ହଁ ମ୍ୟାଡ଼ାମ କୁହନ୍ତୁ।
ହ୍ୟାଲୋ।
ହ୍ୟାଲୋ
ମ୍ୟାମ୍ ନମସ୍କାର।
ନମସ୍କାର କୁହନ୍ତୁ।
ଆ କେମତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ମ୍ୟାଡାମ କେମିତି ଅଛନ୍ତି କହିଲେ?
ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢିଆ ଅଛି।
ଆଉ କଣ କରୁଥିଲେ?
କିଛି ନାହିଁ ଏଇ ଚାଲିଛି କିଛି ପଢାପଢି ଚାଲିଛି ଆ ଏବେ ତ ଉଁ ହଉ ତ ଆଗକୁ ପରୀକ୍ଷା ଅଛି ନା? ତ ସେଇଥିପାଇଁ କି ପଢା ଲପଢି ଚାଲଚି।
ଓହୋ। ଭଲ ଆଉ। ଆଉ କଣ ଖାଇଲେ?
ଥିଲା ମୋର ଛତୁଆ ଥିଲା।
ହଉ ହଉ ଆଉ କୁହନ୍ତୁ କଣ ଚାଲିଚି ଆଉ କୁହନ୍ତୁ।
ମ୍ୟାଡାମ ମୁଁ ଜଙ୍ଗଲର ବିଷୟରେ ଆମେ କିଛି କଥା ହେଇପାରିବା କି? ମତେ ଇଚ୍ଛା ହଉଚି ତାକୁ ନେଇକି କିଛି କାହା ସହିତ କଥାବାର୍ତ୍ତା ହବା ପାଇଁକି। କିଛି ଜାଣିବା ପାଇଁକି ନୂଆ ନୂଆ ଜିନିଷ ଇଚ୍ଛା ହଉଛି ଯେମିତିକିି ମୁଁ କିଛି ଜିନିଷ ଜାଣିବି ଆପଣ କିଛି ଜିନିଷ ଜାଣିଥିବେ, ତ ମୁଁ ଯେତିକି ଜାଣିଥିବି ପୁଣି ଆପଣ କହିବେ ତ ମୁଁ ଅଧିକା ଆପଣଙ୍କଠୁ ଆହୁରି କିଛି ଶିକ୍ଷା ନେଇ
ନିଶ୍ଚୟ ନିଶ୍ଚୟ କୁହନ୍ତୁ ଆପଣ ପ୍ରିପାରେସନ୍ ରେସନ୍ ବି କରୁଛନ୍ତି, ଆପଣଙ୍କର ହେଲ୍ପ ବି ହେଇଯିବ, କିଛି ସାହାଯ୍ୟ ହେଇଯିବ ଆପଣଙ୍କର ପଢାପଢିରେ। ଜ୍ଞାନ ଆହରଣ କରିବାର ଅସୁବିଧା କଣ ଅଛି କୁହନ୍ତୁ?
ଆଜ୍ଞା। ଆହୁରି ଏବେ ବି ତ ଦେଖୁଥିବେ ଯେ ଆପଣ ପ୍ରାୟ ଲୋକ ଗୁଡାକ ଗଛ କାଟି ଦିଅନ୍ତି, ଜଙ୍ଗଲକୁ ନେଇକି ସେମାନଙ୍କର ବିଲକୁଲ ସେମାନେ ଆ କୁ ଉନ୍ନତ କରିବା ପାଇଁକି ଚେଷ୍ଟା ନ କରିକି ଜଙ୍ଗଲର ସେମାନେ ତାର ଫାଇଦା ନିଅନ୍ତି ଯେ, ସେମାନେ ଆ ଜଙ୍ଗଲକୁ କାଟିକି ପୁଣି ନିଜ ନି ନିଜର କିଛି କାମରେ ସେଟାକୁ ୟୁଜ କରିଦିଅନ୍ତି। ଯେମତିକି କି ଯୋଉ ଜିନିଷଟା କି ଆମକୁ ପ୍ରକୃତିରେ ମିଳିଚି ଗୋଟେ ଅପୂର୍ବ ଦାନ କହିଲେ ବୋଧେ ଭୁଲ ହବ ନାହିଁ ଜଙ୍ଗଲ।
ଆଜ୍ଞା।
ତ ସେଇ ଜଙ୍ଗଲ ଆ ଗଛଲତା, ପଶୁପକ୍ଷୀ ସେମାନଙ୍କର ଅବାସ ସ୍ଥଳ ଯୋଉ ବରଂ ସମଗ୍ର ଯାତ୍ରା ଆମେ ଯୋଉ କହିପାରିବା ତା ଉପ ରେ ନିର୍ଭର କରେ ଜଙ୍ଗଲ, ସମସ୍ତଙ୍କୁ ହେଲ୍ପ କରିଥାଏ ଜଙ୍ଗଲ। ଆଧୁନିକ ଯୁଗ ରେ ଆମେ ଯଦି ଏବେ କହିବାକୁ ଯିବା ତାହେଲେ, ଜନସଂଖ୍ୟା ବୃଦ୍ଧି ପୁଣି ତାର ବିକାଶ ନାମରେ ଜଙ୍ଗଲ କଟ କଟା ଯିବା ଫଳରେ ପୁଣି ପରିବେଶରେ ଆମେ ବିରାଟ ଦେଖିପାରିବା ଯେ ସମସ୍ୟା ସୃଷ୍ ଷ୍ଟି ହଉଛି। ଆଉ ଆମ ଓଡିଶା ହିଁ ନାହିଁ ବିଶ୍ୱରେ ପ୍ରତିଦିନ ଜଙ୍ଗଲ ନଷ୍ଟ ଯୋଗୁଁ ବାୟୁମଣ୍ଡଳରେ ଦେଖିପାରିବା ତା ଯୋଗୁଁ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି ଏବଂ ବିଶ୍ୱ ତାପନ ଯୋଉଟା କି ଆମେ କହିପାରିବା ଯେ ଗ୍ଲୋବାଲୱାର୍ମିଂ ଯୋଉଟା ଭଳି ଗମ୍ଭୀର ସମସ୍ୟା ଦେଖା ଦଉଛି ଆହୁରି। ସେଇଥିପାଇଁ କି ଆମେ ବହୁତ ପ୍ରୋବ୍ଲେମ୍ ଏବେ ଫେସ୍ କରଚୁ, ଖାସ୍ କରିକି ଗରମ ହଉ ଯେତିକି ହଉଛି ଆପଣ ବୁଝିପାରୁଥିବେ ଯେ ଗ୍ଲୋବାଲ୍ ୱାର୍ମିଂ ଯୋଉ ବିଶ୍ୱ ତାପନ ଟା କେତେ ଜୋରସେ ବଢିବାରେ ଲାଗିଛି, ଆହୁରି ସେଇଥିର ସବୁବେଳେ ଗୋଟେ ହିଁ କାରଣ ଯେ ଆମର ଜଙ୍ଗଲର ଅ ସଂରକ୍ଷଣ ପାଇଁକି ଆମେ ଜଙ୍ଗଲ ଆମକୁ କଣ ଣ ଦଉଛି ଆପଣ ନିଜେ ଭାବନ୍ତୁ, ଯେ ଆମେ ସେଇଠୁ ଆମେ ଅମ୍ଳଜାନ ପାଇ ଜଙ୍ଗଲରୁ ସେ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। କ୍ଷତିକାରକ ଗ୍ୟାସକୁୁ ପୁଣି ଶୋଷି ନେଇଥାଏ। ଆ ଆହୁରି ଦେଖିିବା ଯେ ଜଙ୍ଗଲ ଆମର ଜଳବାୟୁ କୁ ନିୟନ୍ତ୍ରଣ କରେ ପୁଣି ସଠିକ ସମୟରେ ବି ବର୍ଷ ବାରେ ବି ସାହାଯ୍ୟ କରିଥାଏ ଆଉ ବିନା ବର୍ଷରେ ଆମେ ତ ରହି-ହି ପାରିବାନି ଯେମତି ଅଧିକା ଗରମ ଯଦି ହଉଛି ଯଦି ବର୍ଷା ଯଦି ହବନି ତାହେଲେ କିଛି ଗ-ଗଛଲତା ବି ଉଠି ପାରିବନି ଆହୁରି ଜଙ୍ଗଲ ପୁଣି ହବ। କେମିତି ଆପଣ ନିଜେ କୁହନ୍ତୁ ତ ଠିକ୍ ଟାଇମ ରେ ଆମର ଯଦି-ଯଦି ସବୁ ଗୋ ଯଦି ତାପମାତ୍ରା ଯଦି ଠିକ ଚାଲିବ ତାହେଲେ ଆମର ବର୍ଷା ବି ବହୁତ ଭଲରେ ଠିକ ସମୟରେ ହବ ଆହୁରି ଆମେ ବି ବହୁତ ବଢିଆ ସେ ରହିପାରିବା। ଆଉ ଦେଖିବା ଯେ ଅନେକ ଜୀବଜନ୍ତୁ ଆହୁରି ପକ୍ଷୀଙ୍କ ପାଇଁ ବି ଜଙ୍ଗଲ ଏ ହେଉଛି ଗୋଟେ ଏକମାତ୍ର ଆଶ୍ରୟ କହିଲେ ବୋଧେ ଭୁଲ ହବ ନାହିଁ। ସେମାନେ ତା ଉପରେ ହିଁ ନିର୍ଭର କରିଥାନ୍ତି ଯଦି ଜଙ୍ଗଲ ନ ରହେ ତାହେଲେ ଖାଦ୍ୟ ବି ଶୃ ଖଳ ଭାଙ୍ଗିଯିବ ସେମାନଙ୍କର ପ୍ରାକୃତିକ ବିପର୍ଯ୍ୟୟ ଯଥା ଯେମିତିକ ହବ ବନ୍ୟା ହେଇଯିବ କି ମରୁଡି ବି ପୁଣି ଆଦି ସବୁ ଗୁଡାକରେ ଆମର ବୃଦ୍ଧି ପାଇବ ସେ ଗୁଡାକରେ ତ ଜଙ୍ଗଲ ସଂରକ୍ଷଣ ଦେଖି ପାରିବେ। ସବୁ ଭଳି ଭାବରେ ଆମର ସମସ୍ୟା ସୃଷ୍ଟି କରୁଛି ଆହୁରି ସେଇଟା ଆମ ପାଇଁ କି କେତେ ଜରୁରୀ ତ ଆମର କର୍ତ୍ତବ୍ୟ ଯେମିତିକ ଆମେ କହିପାରିବା ଯେ କେବଳ ସରକାର ହିଁ ଏଇଥିପାଇଁ କି ଦାୟି। ନେବେ ସେଇ ସେଇଆା ନୁହଁ କାହିଁକି ନା ସରକାର ହିଁ ଏଥିରେ ରହୁନାହାନ୍ତି ଆମର ବି ଜରୁରୀ ତାର ଦାୟିତ୍ଵ ନେବା କାହିଁକି ନା ଆମ ବି ତାର ଉପକାର ଆମେ ଲାଭ କରିପାରୁଛୁ ତ ସେଥିପାଇଁ କି ପ୍ରତ ପ୍ରତ୍ୟକ ନାଗରିକ ପାଇଁ କି ଏଇଟା ଗୋଟେ ସହଯୋଗ ଆବଶ୍ୟକ ନିହାତି ଭାବରେ। ଆମେ ଯେମିତି କି କହିପାରିବା ଯେ ଏଇଟା କରିପାରିବା ଆମେ ବୃକ୍ଷରୋପଣ କରିପାରିବା। ଯେମିତି ଅଧିକରୁୁ ଅଧିକ ଗଛ ଲଗାଇବା ଏବଂ ତାର ଯତ୍ନ ନେବା ଏବେ ଆମେ ଦେଖିପାର ବା ଯେ ଜଣଙ୍କର ଯୋଉ ବାଡେ ସେଲିବ୍ରେସନ ଯୋଉ କରୁଛନ୍ତି ଯୋଉ ଜନ୍ମ ଦିବସ ଯୋଉ ସେମାନେ ଯୋଉ ଅ ପାଳନ କରୁଛନ୍ତି ସେମାନେ ସମସ୍ତେ ସବୁ ଦିନ ଗୋଟେ-ଗୋଟେ ସେମାନଙ୍କର ଜନ୍ମ ଦିନରେ ହେଲେ ବି ଯାଇକି ଗୋଟେ ଗଛ ଯଦି ଲଗେଇ ଦଉଛନ୍ତି କହିଲେ ସେଇଟା ବି ବହୁତ ବଡ କଥା ସମସ୍ତଙ୍କର ଜନ୍ମଦିନରେ ଆଜ୍ଞା ବହୁତ ସାରା ଗଛ ହେଇପାରିବ ବେଆଇନ ଭାବରେ ଯୋଉ ଗଛ କାଟୁଛନ୍ତି ସେ ଗଛ ଟାକୁ କାଟି ରୋକିବା ବି ଦରକାର ନିହାତି ଭାବରେ।
ତା ସହିତ ମୁଁ କହିଲି ଜଙ୍ଗଲ କାଟିବା ଦ୍ଵାରା ବି କି ମାନେ କେବଳ ଲୋକଙ୍କର ଅସୁବିଧା ହଉନି ପଶୁପକ୍ଷୀମାନଙ୍କର ବି ଅସୁବିଧା ହଉଛି। କାରଣ ସେମାନେ ସବୁ ସେମାନଙ୍କ ଯେତେବେଳେ ବାସଗୃହକୁ ଉଁ ଛିନ୍ କରାଯାଉଛି ସେମାନେ କେଉଁଠି ରହିବେ? ସେମାନେ ଉଁ ସହରକୁ ପଳେଇ ଆସୁଛନ୍ତି। ଆ ସହରକୁ ଆସିବା ଦ୍ଵାରା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି। କାରଣ ସେମାନଙ୍କ ବାସଗୃହକୁ ହିଁ ସେମାନଙ୍କଠୁ ଅଲଗା କରାଯାଉଛି ଗଛ କାଟିବା ଦ୍ଵାରା କେବଳ ମଣିଷର କ୍ଷତି ହଉନି, ପଶୁ ପକ୍ଷୀଙ୍କର ମଧ୍ୟ କ୍ଷତି ହଉଚି।
ଆଜ୍ଞା। ଗ୍ରୀଷ୍ମ ଋତୁରେ ଯୋ ଜଙ୍ଗଲରେ ଯୋଉ ଲାଗୁଛି ଛି ନିଆଁ ତାକୁ ତୁରନ୍ତ ବି ଲିଭେଇବା ପାଇଁ କି ଆମେ ଚେଷ୍ଟା କରିପାରିବା। ଆପଣ ଦଖୁଥିବେ ଯୋଉଠି ସେଇଠି ନିଆଁ ଲାଗିଯାଏ ଅଧିକ ତାପମାତ୍ରା ଯୋଗୁ ହିଁ ନିଆଁ ଲାଗିଥାଏ ସେ ଯେ ପୁଣି ଆମେ ଦେଖିପାରିବା ଯେ ସାଧାରଣ ଲୋକଙ୍କୁ ପୁଣି ଜଙ୍ଗଲର ଉପକାରିତା ବିଷୟରେ ବୁଝାଇବା ଆହୁରି କିଛି କିଛି ଗାଁ-ଗାଁ ବୁଲିକି ଆମେ କିଛି ସଁ ମିତି ଗଠନ କରିବା। ଉଁ ସେ ଏତିକି ଯଦି ଉଁ ଆମେ ଯଦି କରିପାରିବା କହିଲେ ହ ବୋଧେ ସମସ୍ତେ କିଛି-କିଛି ଏବେ ଆମେ ଉପକାରିତା ବିଷୟରେ ଆମେ ଜା ଜାଣି ପାରୁଛୁ ହେଲେ ଏମତି ହୁଏ ଯେ କିଛି-କିଛି ସମୟରେ ଆମେ ଯୋଉ ଉପକାରିତା ତୁ ତ ଜାଣିଛୁ ଆମକୁ ଜଣେ ଯଦି ସାମ୍ନା ଲୋକ ଆସିକି ଯଦି ବୁଝେଇବେ ତାର ଉପକାରିତା ବିଷୟରେ ତାହେଲେ ଏ ସେଇଟା ଟିକେ ଲାଗିବ ହଁ ଯେ ଏଇଟା କରିବା ଭୁଲ। ତ ସମସ୍ତେ ଜାଣିଛନ୍ତି ତାର ଉପକାରିତା ଆହୁରି ଉପକାରିତା ଲାଭ ବି କରୁଛନ୍ତି ହେଲେ କିଛି କିଛି ସମୟରେ ଆମକୁ ଯାଇକି ସମିତି ଗଠନ କରିକି କିଛି କିଚ କି ଗ୍ରାମାଞ୍ଚଳ ଗୁଡାକରେ ଆମେ ବୁଲି ବୁଲିକି ତାର ଉପକାରିତା ବିଷ ରେ ଆମେ କହିପାରିବା ପ୍ରାୟ ସ ସବୁବେଳେ ଆହୁରି ଯୋଉମାନ ବି ଯୋଉ ଗଛ କାଟୁଛନ୍ତି ଆ ସେଇ ଯୋଉ ଗଛ କାଟୁଚନ୍ତି ଆ ଆହୁରି ଗଛ କା କାଟିବା ଦ୍ଵାରା ସେମାନଙ୍କର ହିଁ କେତେ ଆ ବଡ ସମସ୍ୟା ହବ ସେଇଟା ବୁ ବୁଝେଇବା ସମସ୍ତେ ବୋଧେ ନିଜେ ନିଜେ ଯଦି ବୁଝିଯିବେ ତାହେଲେ ବହୁତ ଭ ଭଲ ରହିବକିଛି ଆଇନ ବାହାର କରିବା ଦରକାର କିଛି କଠିନ ନ ଆମେ ଦଣ୍ଡ ବାହାର କଲେ ବୋଧେ ଭଲ ରହିବ ଯେମିତ କି ସେମାନେ ପୁଣି ଗଛ କାଟିବା ପାଇଁ କି ବହୁତ ଥର ଭାବିବେ ଏମିତି ହିଁ କିଛି ଆମେ କରିପାରିବା ଆପଣ କିଛି କହିବେ
ଜଙ୍ଗଲ ବିଷୟରେ ମୁଁ ଆଉ କଣ କହିବି ଆପଣ ସବୁ ମତେ ଦେଇଦେଲେ ଜ୍ଞାନ ଆପଣ ଯେତିକି କଥା କହିଲେ ସବୁ ଜିନିଷରେ ମୁଁ ସହମତି। ଜଙ୍ଗଲ ପାଇଁ ଆମେ କଣ କରିବା ଆମେ ଗଛ ଲଗେଇ ପାରିବା ଆମେ ଗଛ ନ କାଟି କି ତାକୁ ଯଦି ଗୋଟିଏ ଗୋଟିଏ ଗଛ ଲଗେଇବା ଆଉ ତାଠୁ ବଡ ଭଲ କଣ ହେଇପା ପାରିବ କୁହନ୍ତୁ ଗଛ ଦ୍ଵାରା ହିଁ ଆମେ ବର୍ଷା ହଉଛି ଗଛ ଜଙ୍ଗଲ ନଥିଲେ ଗଛ ବର୍ଷା କୁଆଡେ ହେବ କୁହ ଆଉ ଯଉ ପ୍ରକାର ଗରମ ହଉଛି ଆଉ ଏଇ ଗରମରେ ତ ମଣିଷ ବଞ୍ଚିବା ବି ସମ ସମ୍ଭବ ନୁହେଁ ବର୍ଷା ଯୋଗୁ ହିଁ ମଣିଷ କିଛି ରହିପାରୁଛି କିମ୍ବା ସମ୍ଭାଳି ପାରୁଚି ଗରମ କୁ। ଆଉ
ଆଜ୍ଞା ଯୋଉ ଭଳି ଭାବରେ
କୁହନ୍ତୁ କୁହନ୍ତୁ ମୁଁ କହିଲି ଆପଣଙ୍କର ପଢ଼ାପଢ଼ି ଆଉ କେମିତି ଚାଲିଛି?
ହେ ଏମିତି ଆମର ଏଇଟା ଜଙ୍ଗଲ ସଂରକ୍ଷଣ ପାଇଁ କି ଏଇ ଜାଣି ବା ବି ଜରୁରୀ ଏବେ ଏକ୍ଜାମ ବି ଅଛି ଏଇଟା ବି କିଛି ଇମ୍ପୋର୍ଟାଣ୍ଟ କୋଶ୍ଚେନ୍ ତ ଭାବିଲି କାହା ସହ ମୁଁ ଆଲୋଚନା କରିଦେବି। ତ ମୋ ପାଇଁ କି ବି ବୋହୁତ୍
ବୋହୁତ୍ ଭଲ ରହିବ ଆହୁରି ସାମ୍ନା ଲୋକ ବି ବୋଧେ ହଁ ମୁଁ ଆପଣଙ୍କ ଠୁ ବୋହୁତ କିଛି ଶିଖି ବାକୁ ପାଇଲି। ଆଜ୍ଞା ମ୍ୟାଡାମ୍ ମୁଁ କହିଲି ଆପଣଙ୍କ ଠୁ ମୁଁ ବୋ ବହୁତ କିଛି ଜ୍ଞାନ ପାଇଲି ବୋହୁତ କିଛି ଶିଖି ବାକୁ ପାଇଲି
ମତେ ବି ଆପଣଙ୍କ ଠୁ କିଛି ନା କିଛି ତ ଜାଣି ବାକୁ ପଡିଲା।
ଆଜ୍ଞା ଆଜ୍ଞା
ଆଲୋଚନା ବି କରିକି କଥା ହେବାରେ ବି ବୋହୁତ୍ ଭଲ ଲାଗିଲା ଆପଣଙ୍କ ସ
ମତେ ବି ଭଲ ଲାଗିଲା ବହୁତ ଖୁସି ଲାଗିଲା ହଉ ମ୍ୟାଡ଼ାମ୍ ଆପଣ ପଢନ୍ତୁ ଆପଣଙ୍କର ଏକ୍ସାମ୍ ଅଛି ଆଗକୁ ପରୀକ୍ଷା ଅଛି।
ଆଜ୍ଞା ମୁଁ ଏଇଟା ଆପଣଙ୍କ ଠୁ ଆଶା କରିପାରିବି ଯେ ଏବେ ଆମେ ଯାହା ଯାହା ବି ଆଲୋଚନା କର ଆପଣ ଯାଇକି ଯେତିକି ବି ଆପଣ ପାରିବେ କିଛି କିଛି ଲୋକଙ୍କୁ ଯାଇ କି ଏଇ ବିଷୟରେ କିଛି ଆ ସେମାନଙ୍କ ବିଷୟରେ ବି ଆଲୋଚନା କରିବେ ସେମାନେ ବି କିଛି କିଛି ଜିନିଷ ବୁଝିପାରିବେ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।